ହେଲ୍ଲୋ
ହଁ ଦିଦି କଣ କ
ବସିଛି ସନ୍ଧ୍ୟା ଦେଇ ସାରି।
ଓ ହୋ
ସଞ୍ଜ ଧ୍ୟା ବେଳେ କିଛି ଖାଇନି।
ଦିନରେ କାମ ଖାଏଥିଲ।
କଣ। ଆଉ ଶାଗ ଭଜ ଯାଏ।
ହୁଁ।
ଆମ୍ବ।
କି ଶାଗ ଭଜା।
କଳମ ସାଗ।
କଳମ। ସାଗ କେମିତି ଭଜା ହୁଏ ତମେ ଜାଣିଛ। ମାନେ ଯେମିତି ଯୋଉ ବଛା ହେଇକି ଭଜା ହୁଏ ନା।
ହଁ।
କେମିତି ଟିକ କଇବ
ଫାଷ୍ଟ ଶାଗକୁ ବାଛିଲା ତାପରେ ତାକୁ ଧୋଇକି କାଟିବା କାଟି ସାରିଲା ପରେ କଢ଼େଇରେ ତେଲ ଗରମ କରିବା ତାପରେ ସୋରିଷ ଆଉ ରସୁଣ ଆଉ ଲଙ୍କା ଗୁଣ୍ଡ କରିକି ତା ମାନେ ଛେଚିକି ପକେଇକି ତା ଦେହରେ ତାପରେ ଶାଗ ପକେଇ ପକେଇ ଭାଯିବା ତାପରେ ଲୁଣ ପକେଇବା ନା। ଆଉ ଆଳୁ ପଡେ ଆଳୁ ପକାନ୍ତି କଦଳୀ ପକା କାନ୍ତି।
ଆଉ ରାତିକି କଣ ଖବ ଖାଇବାକୁ।
ରାତିରେ ଭାତ ଆଉ ସୋୟାବିନ ତରକାରୀ
ଓ ହୋ। ଘରେ ସମସ୍ତେ କଣ କରୁଚନ୍ତି।
ଆମର ଯୋଉ। ମୁଁ ଖାଇଥିଲି ଖରାବେଳେ ଖାଇଥିଲି ଭାତ ଆଉ। ସୋୟାବିିନ ଚିଲ୍ଲି କରିଥିଲି ସେଇ ସୋୟାବିିନ ଚିଲ୍ଲି ଅଛି କଣ ରୁଟି ବୁଟି। କରାହବ ଖିଆ ହବ ଆଉ।
ଭଲ ମୁଁ ଆମର ମୋ ମାଆ ସିଏବି ତନ୍ତ ବୁଣି ସାରିଲା ଆସି ଶୋଇଛି ଟିକେ। ଆ ମୋ ଭଉଣୀ ବସିଛି। ମୁଁ ଆଜି ଯାଇଥିଲି ଦିନରେ ଆଜି ମୁଁ ଯାଇଥିଲି କଲେଜ କାନ୍ତା କଲ।
କଲେଇ।
ସାର୍ଟିଫିକେଟ ଦଉଥିଲେ ଆଣିବାକୁ ଯାଇଥିଲି।
ଯୋ ପ୍ଲସ ସ୍ତ୍ରୀ ର
ହଁ ଆ ସବୁ ସାଙ୍ଗ ମାନେ ଆ ମର ସେଇଠି ଆଜି ଯାଇଥିଲେ ଦେଖାହଲେ। ଫ ଫଟୋ ଉଠେଇଲୁ ମଜାମସ୍ତି କଲୁ। ଆସିଲୁ ଗୋଟେବେଳୁ।
ଓ ହୋ। କଣ କଣ କରଲ?
ଉଁ ଫଟୋ ଉଠେଇଲୁ ବା। ସାଟିପିକେଟ ଆଗେ ସାତିଫିକେଟ ଆଣିଲୁ। ସାର୍ ମନଙ୍କୁ ଦେଖା କଲୁ। ତାପରେ ସାଙ୍ଗ ମାନ ମିଶି ଫଟୋ ଉଠେଇଲୁ। ତାପରେ ଖାପିକି ଆସିଲୁ ଆଉ। ଆଜି ଆମର ଗୋଟେ ଶାଢ଼େ ବାହା ହେଇ ପ୍ଲେ ଆ ମାନେ କ୍ଲାସର ଗୋଟେ ସାଙ୍ଗ ବାହା ହେଇଥିଲା ସାଡେ ତା ସହିତ ବି ସେ ଆସିଲା ଦେଖା ହେଲା।
ହୁଁ।
ବହୁତ ବହୁତ ଦୂରରେ ସେ ବାହା ହେଇଥିଲା। ଗୁପଚୁପ।
ହୁଁ ହଁ। ନାଇ। ସେ କଣ ମାନେ ତାଙ୍କର କିଛି ପ୍ରୋବ୍ଲେମ ଥିଲା, ସେଇଥିପାଇଁ ଶୀଘ୍ର ମାରେଜ୍ ମାନ ବାହା ହେଇଚନ୍ତି?
ହଁ ସେ ଲଭ୍ ମ୍ୟାରେଜ କରଛି ଆଉ।
ଓହୋ।
ଏବେ ମାସେ ହବ।
ଓ ମାସ?
ହୁଁ।
ଆଉ ଗୋଟେ ସାଙ୍ଗ ଆର ବର୍ଷଠୁ ବାହା ହେଇ ସାଇଲାଣି ବର୍ଷ ହେଲାଣି। ଆଉ ଏବେ
ଆମର ତ ବହୁତ୍ ସାଙ୍ଗ ବାହା ହେଇ ଆମର ପ୍ରାୟ ସାଙ୍ଗ ବାହା ହେଇଗଲେଣି।
ହୁଁ।
ଆମ ଘରେ ସମସ୍ତେ କିଏ କଣ କରଚନ୍ତି?
ମୋ ମମି ଅଛି ଏଠି, ମୋ ଖୁଡି ଆଉ ମୋ ବଡ
ବୁଲିବାକୁ ଯାଉନା କି?
କୁଆଡେ?
ଆମ ଘର ପାଖରେ ବଜା ଜେର୍ନାଇ
ହଁ ଛକ ଅଛି ନା ନା ଯାଇନା ଏତେ ଆଉ
ଆମର ଘର ପାଖରେ ପା ବଜାର ଘର ଘରେ ଠିଆ ହେଲେ ବି ବଜାରକୁ ଆମେ ଦେଖିପାରୁଛେ ହେଲେ ଆମର
ହୁଁ
ସେ ସ୍ତ୍ରୀ ଲୋକମାନେ ଝିଅ ମାନେ ବଜାର ଯାଆନ୍ତିନି।
କପାଇଁ?
କପାଇଁ ଯାଆନ୍ତି ନା ଆ ସବୁ ବସ ପୁରୁଷ ଲୋକ ସବୁ ହଁ।
ମାନେ ଯୋଉ ଫାଷ୍ଟ ଫୁଡ ଫାଷ୍ଟ ଫୁଡ କୁହେ ନା ମାନେ ଯୋଉ ଜଳିଖିଆ
ବରା ସିଙ୍ଗଡ଼ା କଡ଼ା ଚପ୍ ପୁରୀ ଆଉ ଉ ଘୁଗୁନି ଇଟଲି।
ସନ୍ଧ୍ୟାବେଳେ ଆମର ମଞ୍ଚୁରିଆନ୍ ହୁଏ। ସନ୍ଧ୍ୟାବେଳେ ମଞ୍ଚୁରିଆନ୍, ଚାଉମିନ୍, ଚାଟ୍, ଗୁୁପଚୁପ ସବୁ ଭେରାଈ ଦୋକାନ ଅଛି ସବୁ ଡ୍ରେସ୍ ଡ୍ରେ ଡ୍ରେ ଦୋକାନ ବି ଅଛି ଆଉ ଯୁ ସଉଦା ଦୋକାନ ବି ଅଛି ପରିବା ପରିବା ମାର୍କେଟ ଡେଲି ବସେ।
ଆରେ ଯୋ ସେଇ ଯୋ ମୋ ଘର ତମ ଘରଠୁ କେତେ ଦୂର?
ସେଇ ଯୋଉ ଦିଦି
ଆ ତାଙ୍କ୍ କହର ଆମ ଘରୁ ପାଁଶହଟେ ଖଣ୍ଡ ହବ ଆଉ।
ଅ ହଁ
ହୁଁ ତାଙ୍କ ଘର ଟିକେ ଭିତରକୁ ଆମ ଘର ଘରପୁରା ବଜାର ବଜାର ଉପରେ ଆଉ।
ଓହୋ ଆଉ ତମେ ଆଜି କଣ କଣ ବୁଣିଲ?
ଆଜି ମୁଁ ବୁଣିନି ମୋ ମା ବୁଣିଥିଲା ଆଜି। ମୁଁ ଆଜି ଟ୍ୟୁସନ୍ କଲି କଲେଜ
କୋଉ କୋଉ କ୍ଲାସ ପଢ଼ଉଛ?
ମୁଁ ଚତୁର୍ଥରୁ ସପ୍ତମ ଶ୍ରେଣୀ।
କେତେ ପିଲା ହଲେଣି?
ଜମାରୁ ଛ ଜଣ
ଓ ହୋ ମାସକୁ କେତେ?
ତମେ ଟିକ ସାର୍।
ନା ନବା?
ହଁ।
ଜଣକା ତମେ ଶହେ ଦୁଇଶହ ନ‌ଉଚ?
ହଁ। ଆମ ଆଡେ ସେମତି ବହୁତ କମ୍ ପରମା।
ଆମ ଆଡେ ଯଦି ଗୋଟେ ଛୋଟ ଛୁଆଙ୍କୁ ପଢ଼େଇବ ସେ ନବ ଦୁଇଶହ ତିନିଶହ। କିଏ?
ମୋ ସାଙ୍ଗେ ଯିଏ ଯାଉଚି।
ହଁ ସିଏ କହୁଥିଲେ ହଁ ଟାଇମ ହଉନି।
ସେ ତାହଲେ ଯା ମା ସେ
ସେ କଣ କରୁଚନ୍ତି?
କି ଘିଚା ବୁଲଉଚନ୍ତି!
ବିଚାଥା।
ଗିଚା ହଉଚି ଯୋଉ ମୁଁ କହୁଥିଲି ରେଶମ ରେ ତମ କଥା ସେ ଯଉଁ ରେଶମ ପୁକ ଯଉଁ ଟସର।
ହୁଁ ତାରି ଯଉ ସୁତା ଗୁଡା।
ଟସର କୁ ସିଝେଇକି ତା ଦିହରୁ ଭା ସେ ସୂତା ବଢିକି ବାହାର କରିବେ। ତାପରେ ସେ ଯଉ ସୂ ତା ବାହା
ମାନେ ସେ ପୋକ ଟାକୁ ସିଝେଇ ଦିଅନ୍ତ୍
କଣ?
ମୁଁ କହିଲି ସେଇ ପୋକ ଟାକୁ ସିଝେଇ ଦେବେ।
ସେ ପୋକଟା ଶୁଖି ଯାଇଥିବ। ପୋକଟା ସେ ଜ ହଁ ତା ଭିତରେ ମରି ଯାଇଥିବ ତାକୁ ଖାଲି ଲି ଶୁଖିଯିବ ପୁରା। ତାକୁ ଖାଲି ଆଣିବି, ସିଝିବି ସିଝେଇବେ ଆଣିକି। ନ ସିଝେଇଲେ ନରମ ହେଇଯିବ, ତା ଦେହରୁ ସୂତା ବାହାର କରିବ। ସୂତା ବାହାର କରିସାରିଲା ପରେ ତାକୁ ସୁ ଶୁଖେଇକି ଶୁଖି ସାରିଲା ପରେ ତାକୁ ଭ ବୁଲେଇବେ ବୁଲେଇକି ତାକୁ ରଙ୍ଗ କରିବେ ତାପରେ। ରଙ୍ଗ କରି ସାରିଲା ପରେ ଶୁଖେଇବେ। ଶୁଖେଇ ସାରିଲା ପରେ ତାକୁ ତନ୍ତ ବୁଣିବେ।
କିନ୍ତୁ ତମର ଏସବୁ ହୁଏନା ତମର? ଡାଇରେକ୍ଟ ମୁଣା ଯେ
ହଁ ପା ତିଆରି ହେଇକି ଅଲରେଡି ସୂତା ଆସିଥିବ କୋନ ହେଇକି। କୋନ ରୁ ଖାଲି ନ ନଳି କୁଗୁଡେଇବୁ ଗୁଡେଇ ସାରିକି ଭଉଣୀ। ନାଇ। ଆମର ଅଛି ମାନେ ଏମିତି ଅଛନ୍ତି ଯଉ ବ୍ୟବସାୟୀ ମାନେ ସେମାନେ ଆଣନ୍ତି। ସେମାନେ ଆଣିକି ଦିଅନ୍ତିନି।
ଓ ସେମାନେ ଆଣି ଦେଇ ଦେଇ ଯାଆନ୍ତି।
ଯିଆ ନା ନା ଗାଁରେ ଅଛନ୍ତି। ଗାଁ ର ଅଛନ୍ତି ବ୍ୟବସ୍ ସେ ମାନେ ସୋସାଇଟି ସବୁ ନେଇଥା ଆସେ। ସେମାନେ ଆଣନ୍ତି ଯିଏ ଚାହିଁବ ଆଗେ ମାନେ ତାଙ୍କଠୁ ବ୍ୟବସାୟୀ ମାନଙ୍କଠୁ ଆଣିବ, ବଳିବ ପୁଣି ବ୍ୟବସାୟୀ ମାନଙ୍କୁ ନେଇକି ଦବ। ଆଉ ଯିଏ ଚାବୁ ଅଲଗା ଆଡେ ବି କରିବାକୁ କିଣିକି ପର୍ସନାଲି ଅଲଗା ବିକ୍ରି କଲେ। ଏମିତି ଆଉ। ଆଉ ତମ ପାଠ ପଢ କେମିତି ଚାଲିଚି?
ହଁ ଏଇତ ନୋଟ ଫୋଟ ବ ହ କରୁଚି।
ପଢ଼ୁଚି ଆଉ। ନପାଠ ପଢିଲେ କଣ ହବ?
ମୁଁ ବି ଯାଇନି ମୋର ଖୋଲି ଲାଣି ହଁ ହେ ନିଜ ପାଇଁ ପଢ଼ୁଚି।
ହଁ ମନ ଦେଇକି ପଢ଼ିବ।
ହୁଁ।
ଆପଣ ନ ପଢ଼ିଲେ କାଳେ
ଆଉଡ ଚରନ ସ୍
ଯଉ ଦିନ
ହଁ ସୁ ଗୋଟେିଲବେ କ ନୂଆ ସେଠୁ କହିଲେ ମୁଁ ରିଜ୍ୟୁମ୍ ଦ ଇଣ୍ଟର୍ୟୁ କରାଯିବ ନଁ ନ ଲୋକଲ ଏରିଆ ଇଣ୍ଟରୁ କରାଯାଉଛି ଆ ପାଠ ସିନା ପଢିଥିଲେ ଟୋରିଫି କ୍ଵାଲିଫାଏ କରିବୁ
ହୁଁ
ପକ୍୍ଲବୀ
ପାଠ ଆଜିକାଲି ସବୁ ମାନେ ଯାହାବ ପଢ ସବୁଠି ସବୁ ଇଏ
ପନ୍ଦର ତାରିଖରେ ସେଇଠି ଥିଲା ଇଣ୍ଟରଭ୍ୟୁ ଦେଲୁନି ଆଉ
ଦେଡଲର ପାଖ ହେଇଦବା
ଦେଲୁ ତ ହଁ ସେଇ ସାତ ଆଠ କିଲୋମିଟର
ହୁଁ
ବାକି ବହୁତ ସୁି